ଓ । କୋଉଠି ।
ଏଇ ଆଇଥିଲି ଏଇ ଟ୍ରେନ ଲାଇନ କି ।
ଟ୍ରେନ ଲାଇନ ବୁଲିବାକୁ ପଳଉଚ ନାଇ । ଆଁ ଟ୍ରେନ ଲାଇନ ବୁଲିବା ପଳଉଚ ।
ଆଇସ୍କ୍ରିମ୍ ଖାଇବାକୁ ଆଇଥିଲି ।
ଆଉ ମୁଁ ପା ଯାଉଛି ହେଇ ସେଇଠିକି ଆଇସକ୍ରିମ ଖାଇଆକୁ । ହା ଲୋ ।
ହଁ ।
ହଁ । ହଁ ।
ତମେ କୁଆଡେ ଯାଉଚ କି ଏଇନାକେ ।
ଯିବା ଟିକେ ହଉଛି ଆଇସ୍କ୍ରିଙ୍ଗ ଫାଇସକ୍ରି ଖାଇକି ଆସିବା ଆଉ ।
ଆଇସକ୍ରିମ । ଓ ହୋ ଆ ଜିଏ ଖାଏ ଆଇସ୍କ୍ରିମ ।
ଆଁ ।
ଜିଏ ଖାଇ ଆଇସ୍କ୍ରିମ ।
ହୁଁ ।
ହଁ ଆଉ କଣ ଫିଷ୍ଟ ଫିଷ୍ଟ କରିବା ।
ଶୁଭାଆଉନି ।
ଫିଷ୍ଟ୍ ପିଷ୍ଟ କରିବା ।
ଫୀଷ୍ଟ କ୍ଲବ ଘରେ ପାଖରେ କରିବା ନହେଲେ ଆଉ । କ୍ଲବ ଘର ପାଖରେ କ୍ଲବ ଘର ପାଖରେ କରିବା ନଏଲେ ଫିଷ୍ଟ କୋଉ ଦିନ କରିବା ଆଉ ।
ହଁ ଦେଖୁନୁ ଇଏ ସବୁ କେମତି ହଉଛନ୍ତି ।
ହଁ ସେ ହଉଥାନ୍ତୁ ତୁ ଆଡେ ପଲେଇ ଆ।
ହଁ । ମତେ ବି ଲୁଟି ତତେ ଖୁସି କି ରହୁଛି ସେ ।
ହାଁ ।
ଆଉ କଣ କରିବା କୋହୁନୁ ଏଇନାକେ ମାନେ କୁଆଡେ ବୁଲିବାକୁ ଯିବା ।
ସାଧା ଆଇଟମ କଣ ଦେଖିବା କଣ କରିବା ଆଉ।
କୁଆରେ ଯିବା ବୁଲିଆକୁ ।
ଯିବା ଭାବୁଛି ସେଇ ଉ। ବରି ସାଇ ମନ୍ଦିର ଦିନେ ଥରେ ଆଉଥରେ ଯିବାକୁ ଇଚ୍ଛା ହଉଛି ଫଟ ଫଟ ସେଠି ଯାଇଥିଲୁ ଉଠେଇନୁ ଭଲସେ । ସେଇଠି ଫଟୋ ଉଠେଇବାକୁ ସେଠି ଉପରେ ଫଟୋ ଉଠେଇବା କି ମନା କରୁଛନ୍ତି ।
ଜାଗା ଭଲ ହେଇଛି ।
କଣ ହେଲା ।
ଜାଗା ଭଲ ହେଇଛି ।
ହୁଁ ଜାଗା ତ ଭଲ ଅଛି କିନ୍ତୁ ଫଟୋ ଉଠେଇଆକୁ ମନା କରୁଛନ୍ତି ବା ।
କଣ ମୋବାଇଲ ଦର ନାଇଁ
କହହେଲା?
ମୋବାଇଲ ଆଲାଉ ନାହିଁ
ମୋବାଇଲ ନା ଭିତରେ ମୋବାଇଲ ତୁ ନେଇକି ଯାଇ ପାରିବୁନି, ଫଟୋ ଉଠେଇ ପାରିବୁନି, ମନ୍ଦିର ଭିତରେ ଫଟୋ ଉଠେଇ ପା ଉଠେଇ ପାରିବୁ।
ଆମେ ଯୋଉଠି ଯାଇଥିଲେ ଯଉ ମ୍ୟୁଜିୟମ ଟ ସେଇଠିଲାଖନ୍ତୁ ଯ କଣ ଭଲ ଅବସ୍ଥା ସେଠି ଯୁଆ
ଲଲତିଗିରି ଲଲତିଗିରି ଯେ ନଣ୍ଡା ପାଡରେ ମାନେ ଭଲ ଭଲ ଜାଗା ଅଛି ମାନେ ସେଠି ଭଲ ଭଲ ଏଥିରେ ତୁ ଫଟୋ ଉଠେଇ ପାରିବୁ ।
ଓ ଆଉ ଏ କୋଉଠି ଯାଉଛି?
ଯାଉଛି ଟିକେ ହରିପୁର ଆଡେ ଆଉ, ଆଇସ୍କ୍ରିମ ଖାଇବାକୁ ହୁଁ
ହଁ କଣ କରୁଛୁ କି?
ଆଁ ଏଇ କ
ଏଇଟ କଣ କରୁଛୁ କି?
ଯାଉଛୁ ସେଇ ହରିପୁର ଆଡେ -ଯାଉଛି ବୁଲି ବାଲିକି ଆସିବୁ, ଆଇସ୍କ୍ରିମ ଖାଇକି ଆସିବୁ, ଘରେ ବସିବସିକି ତ ଭଲ ଲାଗୁନି ଚାରିଟା ବେଳଟା ଖାଲି ଆ ବୁଲିବା କଥା । ଗୁଲିଆ ସାଙ୍ଗ ମୁଁ କଣ ଜାଣିଛି ଗୁଲିଆ ସାଙ୍ଗ କିଏ କୋଉଠି ତା ଘର?
ତାଙ୍କଘର କୁଣ୍ଡଳକ ଚନ୍ଦୁ
ହଁ ହେଇଥିବ ବା ହେଇଥିବ ମୁଁ ଜାଣିନି
ପାଜି ତ ବାହା ବା
ହଁ ହେଇଥିବ ମୁଁ ଜାଣିନି ତ
ଓୋ କୁ ତ ଚାମଦ ସେ
ହବ କାଲି ଆବେ ଆଜିିକାଲି ଆ ପୁଅ ପିଲା ହଉ କି ଝିଅ ପିଲା ସେତାଙ୍କର କମ ବୟସ ସେ ବି ବାହା ହେଇ ଯାଉଛନ୍ତି ।
ହୁଁ ହୁଁ
କଣ ତାଙ୍କର କିଏ ଯେ ତାଙ୍କର ସେଠି ଜାଣିଥିବୁ ତାଙ୍କର କଣ? କଣ ବୟସରେ ବାହାହେଇଯାଉଛନ୍ତି, ତାଙ୍କର କଣ ଅଛି?
ହଁ ମ ସେ କ---? ଏବେ କଣ ତ ଲ କାଷ୍ଟକୁ ବାହାରିଲେ କଣ ପାଞ୍ଚ ଲକ୍ଷ ତିନି ଲକ୍ଷ ମିଳିବ
କଣ ହେଲା?
ନା ନା କିଛି ନୁହେଁ ଇଏ କରିବୁନୁ, ଫିଷ୍ଟ କରିବୁ ନା ଆଜି ଦିଶହ ଟଙ୍କା ହଉଛି ଆଁ
କି ଭଟ ହଉଛି
ଏଇ କଣ ଚିକେନଅରୁଆ
ଚିକେନ
ଅରୁଆ
ଚିକେନ ଅରୁଆ ପାଇଁ ଦୁଇଶହ ଟଙ୍କା ତୋଳା ହଉଛି ଏତେ ଟଙ୍କା କ ତଳା ହଉଛି---?
ଠାକୁର ଥଲଠୁ ଅଜୁ ଦଇ
ଅଜୁ ଦ ଭାଇ
ହୁଁ।
ଅଜୁତ ଭାଇ କଣ ବେ?
ହଁ ହଁ କାକୁଡି ସାଲାଡ଼ ରେ ଅଜୁତ ଭାଈ କରିବ।
ସାଇନର ଆମ୍ବୁଲ ଗୋଟେ ଟିକେ କରିଦେଇ
ହଁ ଆମ୍ୱ ସଢା କରିଦବା ସାଇନୁକୁ କହିବା ଆମ୍ବ ସଢା ଟା କରିଦବା ଆଉ।
ହୁଁ ଆମ୍ବୁଲ ଖଟା ପକା ସାର କୁକୁଡା ମାରିଦବା।
ପ୍ରକାଶ ର କୁକୁଡା ସିଏ କିଣିକି ଆଣିଛନ୍ତି ଅ। ପକା ସେ କାନ୍ଦିବ ଦି ଟା ଦି ଟା ରାତି ଯାଏଁ କାନ୍ଦିବ ପକାଇ।
ପକ୍କା ଧର ବଣ୍ଟି ଭାଇର କୁକୁରକୁ କୁକୁଡ଼ାକୁ ଧରିକି ମାରିଦବା କୁକୁ ମୁଁ କହୁଚି କୁକୁର ହୁଁ।
ହଁ କୁ କକୁଡ଼ା ଧର ମାର ଦେଇି ଖାଇଦବା ଆଉ।
ହୁଁ କୁକୁଡ଼ଡା ଦୁ ଦିନ ଗଲା ଗାଁ ଗାଁରେ ଯୋଉ ବୁଲୁଛନ୍ତି, ନାଲିଆ ଦି ତିନିା କକୁର ମାରିକି ତାକୁ ମାରି ପକେ ଆଉ।
ହଁ ମା ଦେଇ ଖାଇଦ କଣ ଅଛି ଦଲ ଗୁଡା କି ନେଇ ଆସୁ ରାମ୍ପି ଦେଇଯିବ।
ହୁଁ ହୁଁ ଯଦି ଚିକେନ ସଟ ପଲା ଦଲୁଆ ଫରିଆ ଗୋଟେ କାଢିଦବା।
ହ ବବୁ ନାଇକରୁ ଗୋଟିଏ ଖାବୁ ଆଙ୍ଗୁଳି ଖାଥିବୁ ସବୁ ଖାଲି ଗାଁ ସରା
ହୁଁ।
ଆ କହି ବେକାର ଯିବା ଚିକେନ୍ କିଣିବାକୁ
ହୁଁ ଏଠି ତ ଆଙ୍କ ପରଆରୁ ଫାଳେ ଫାଳେ କାଟିଦେଲେ ଫେଣି ଆଉ। ହେଇଯିବ।
ହଁ ହଁ ଆଉ କାଇ ଯିବା କିଣିବାକୁ ବେକାରୀଆ ଆମେ।
ସେଗଠିକଆ କେଥରେ ହେଇଯିବ ଆଉ।
ହଁ ହଁ ଆଉ ଏନା
ଯିବା କୁଆଡ଼େ ପିକିନିକୀ ଫିକିନିକି ଯି ଦେଖିବାକ କୁଆଡ଼େ ପିକିନୀକି ଫିକିନିକୀ ଯିବା। ଆ ଭନ୍ୟ
ପିକନିକ ପିକିନିକି ଏଇନା କଣ ଶୀତ ଦିନ ଟାଇମ ରେ ଗଲେ ଭଲ ଲାଗିବ ନା ଏଇନା ବ୍ରହ୍ମ ଖରାରେ ଯିବୁ। କୋଉଠି ତୁ ବସିବ
ମାନେ ଖ
ବ୍ରହମ ଖରାରେ ବୁଲି ହବନି ପିକନିକ ଯାଇ, ଯିବୁ ତାହେଲେ ଶୀତ ଦିନେ ଯିବୁ ଭଲ ଲାଗିବ
ହୁଁ ହୁଁ।
ଦୀତ ଦିନ ଗଲେ ବି ଭଲ ଲାଗିବ ପିକିକ
ହୁଁ ହୁଁ। ଆଉ ରଥ ରଥ ଭଲ।
ଶୀତ ଦିନରେକନିକ ଯିବୁ ସେଇ ଟାଇମ ରେ ଭଲ ଲାଗେ ଆଉ ଖରା ଦିନରେ କୋଉଠିଆନ୍ତି ଏଇ ବର୍ଷା ଦିନ ହେଲାଣି ବର୍ଷା ଦିନରେ ପିକ ନିକ୍ ଯିବୁ କୋଉଠି ବୁଲିବାକୁ ଯାଇଥିବୁ ସେଠି ଜୋରିଆ ବର୍ଷା ନାଦିବ କୋଉଠି ପଶିବୁ।
ହୁଁ।
କାନନ ଯକ କି ନନ୍ଦନକାନନ
ଯିବା ଯଦି ଆଉ କଣ ଇଏ କରିବା କରିବାକୁ ଫିଷ୍ଟ ଫିଷ୍ଟୀ ଜାଗା ଅଛି ନନ୍ଦନ
ନନ୍ଦନକାନନ ତୁ ସେଠି କଣ ଫିକ୍ କରିବି ସେଠି ତପେକ୍ଷା ହୋଟେଲ ରେ ଯାଇ ଖାଇଦବୁ
ଗୋଟି ହରିନ ଧରିକି ସେଠୀ ମାରିକି ଖାଇଦବୁ।
ହରିଣ ଧରି ସଲମାନ ଖାନ ଭଳିଆ ଜେଲ୍ ପଶିବୁ।
ସଲମାନ ଖାନ ସଲ୍ଲୁ ଭାଇ।
ହୁଁ।
ଆଉ କଣ ରୋଷେଇ ହୋଷେଇ କଣ ଘରେ କଣ ଖାଇକି ଆଇଥିଲୁ ଘରୁ
ଘରେ ଆଜି ହେଇଥିଲା କଣ ଭାତ, ଚିକେନ, ଡାଲି। ଆଳୁ ଭର୍ତା, ଆ ପୋଟଳ ଆଳୁ ଭଜା
ହଁ ହେଇଥିଲା ମୁଁ ଯାଇଛି ଗୋଟେ ଜାଗା ବୁଲିବାକୁ ଯାଉଛିି କୁଆଡେ?
ଆଉ ଟିକେ ଆଗକୁ ଯିବେ ଚାଲିବାକୁ ଟିକେ ଚାଲିବାକୁ ସେଇଠୁ ବୁଲି ପଳେଇଆସିବା ଆଉ ଟାଇମ ହେଇଗଲେ ପଳେଇଆସିବା ଆଉ
ହଉ ଆଉ
ହଁ ଆଉ କଣ ଆଉ କଣ ସବୁ ଜବ୍ ଫବ୍ କରିବା ପାଇଁ ଚିନ୍ତା କଲଣି ନା ନାଇଁ?
ଯବ୍ ଆଉ କଣ ଆମେ ତ ସବୁ ଘରେ ଏଇନା ବସିଛୁ ଏଇନା ପଢା ଚାଲିଛି ଆଉ
ଜବ ପାଇଁ ତ ଯିବା ଆପ୍ଲାଏ ଫାପ୍ଲାୟେ କରିବା ଏନ୍ତ୍ରାନ୍ସ ଫେନ୍ତ୍ରାଂଶ ଏକ୍ସାମ ଦବାକୁ ଯିବା।
ଟୁଟୁ ପକେଇଥିଲା କମ୍ ବେକ୍ ଷ୍ଟୋରି କମ୍ କମ୍ ଵେକ୍ ଟା ହେଲାନି ତା ଜିରୋ କିଲ୍ ରେ ବସିଥିଲା।
ଆ ସେ କଣ ତାର? କମବେକ ତାର କମ୍ ବେକ ଏଇ ଜନ୍ମରେ ହେଇପାରିବନି। ତା ଫୋନ ଟା ଚାଲୁନି ସେ ଫୋନରେ ସେ ଖେଳି ପାରୁନି ଆଉ ଫୋନ ଆସିଲେ ନାଇ ତାର କମ ବ୍ୟାକ ହବ ନହେଲେ ତାର କମ ବ୍ୟାକ ହେଇପାରିବନି।
ହଁ ସିଏ ଯଦି ଆମ ସାଙ୍ଗେ ଖେଳିଥାନ୍ତା ଆମେ ଜିତି ଯାଇଥାନ୍ତୁ ଆରାମ ସେ
ଦଲୁଆ ଆକାଶ ବଦଳ ଖେଳିଥିଲେ ଆଉ ଦି ରାଉଣ୍ଡ ଯାହେଲେ ଆସିଥାନ୍ତା
ଆଉ ଦି ରାଉଣ୍ଡ
ହଁ ଏ ଏକା କ୍ୟାଟେଗୋରୀରେ ଦଳୁଆ ଯାହା ହେଲେ ଖେଳିଥାନ୍ତା ଯଉ ଅଳ୍ପ ଟିକେ
ହଁ
ଖେଳି ଦେଇଥାନ୍ତା ସେ ଆଭ୍ରେଜ୍ ଭଳିଆ ଖେଳି ଦୋଳ ଖେଳିଥିଲେ ଆମେ ମତେ ଲାଗୁଛି ପ୍ରାଇସ ଜିତିଥାନ୍ତେ ଖେଳି ପାରୁନଥିଲେ ହେଲେ କଲର କଲରେ କଥା ହଉଛି ଜଣେ
ଲ୍ୟାଗ ହଉଛି ଫୋନ ଲୋକେସନ ଓନ ଅଛି
ମୁଁ ହେଡ ଶର୍ଟ ଫେଡ ଶର୍ଟ ମାରି ଦି ଜଣଙ୍କୁ ଡାଉନ୍ କରିଦଉଥିଲି ଫାର୍ଷ୍ଟରୁ କିନ୍ତୁ ହଉନଥିଲା ଆଉ? କିଏ ରସ୍ କରିବ ଆକାଶରେ ଯିବା ଚାଲୁନଥିଲା
ଏମ ଟେନ ଟା ରଖିଥିଲେ ସେଇଟା ହିଁ ଅସୁବିଧା ହେଲା ଆଉ ଏମ ଟେନ୍ ରେ ଖାଲି ମୋର ହିଁ ଏକୁଟିଆ ସ୍କିନ ଅଛି ତମର କାହାର ନାଇଁ ତାଙ୍କର ସେଣେ ଅଛି। ଆର ଅଛି ସୌରାର ଗୋଟେ ଭଲ ସ୍କିନ୍ ଅଛି ଅନିଲ ଭାଇର ବି ଅଛି ଡ୍ରାକୋ ଆକାଶର ବି ଡ୍ରାକୋ ଅଛି।
ହଁ।
ହଁ ବିଶାଲ ଆଭରେଜ ବିଶାଲର ବି ଅଛି।
ଆମର ଖାଲି ତମ ଦି ଆକାଶରେ ଏମ ଟେନ୍ କଣ?
ଆକାଶର ଏମ ଟେନ ମୁଁ ଆଉ ଜାଣିନି ତାର ନର୍ମାଲ ଏମ ଟେନ୍ ସେ ତ ଏମ ଟେନ୍ ହିଁ ଧରୁନଥିଲା ନର୍ମାଲ କଣ?
ହଁ ସେମତି ହିଁ ଧରିନଥିଲା ମୁଁ ଏମ ଟୁ ଇଲେଭେନ ନେଇ ମାରୁଥିଲି ବି ସେଇଟାରେ ପୁରା ଡାଉନ୍ କରିଦଉଥିଲି। ଆଉ
ହୁଁ
ଆଉ ଏଇନା କୁଆଡେ ପୁଣି ରିଟର୍ନ ଫିଟର୍ନ ମାରିଲ ନା ନାଇଁ
କଣ ହେଲା?
ଏଇନେ କୁଆଡ଼େ ଯାଉଛ?
ଯାଉଛି ଏଇନା ହରିପୁର ଫେଣି ବୁଲିବାକୁ
ପୁଣି ଯାଉଛ ବୁଲିବାକୁ?
ହୁଁ ହଁ ହରିପୁର ଜଣେ ଅଛି ତ ଦେଖିବାକୁ ଯାଉଛି
ଓହୋ ସେକଥା କହୁନ ସଦାବେଳେ ହରିପୁର ପଳଉଛ ଆଉ ଘରେ ରହିବନି ଆଉ
ଘରେ କଣ ରହିବୁ ବୟସ ହେଲାଣି ଏବେଠୁ ସିଲେଟ କରି ନ ରହିଲେ କିଏ କାହା ସାଙ୍ଗେ ପଳେଇବ ସେଇ ଆଗ ସିଲଟ ରଖିଦଉଛି ଏକଟାଥରେ ଟାଇମ୍ ହେଇଗଲେ ଏକାଥରେ ଧରିକି ପଳେଇବି
ଆଉ ଏଇନା କହିଲୁ ନା ଭଳିଆ ନ ବୁଲିଥିବ
ଆଲ ହା ମୁଁ ଆଗରୁ ମାନେ ସେ ଭଲ ସେେ ଟେଷ୍ଟ କରିବି ଆଉ ସେମିତି ଧରି ପଳେଇବି ପେଣି ପଛାର ମେ ଅସୁବିଧା ହବ ଜଣ ସାଙ୍ଗେ ରହିବା ପୂର୍ବରୁ ଭଲସେ ତାକୁ ଟେଷ୍ଟ କରିବି
ହଁ ରିବିକରିବି
ରିଲେସନସିପ ରେ ଆସିଲେ ଭା ତାକୁ ବର୍ଷେ ଖଣ୍ଟେ ଟେଷ୍ଟ କର ତୁ କାଟାକ ହେଇ ଯ ତ ତାକୁ ନେଇକି ଯାଦ ନ ହେଇଯ ତ ମାନେ ନାକରିବି
ହୁଁ ହୁଁ।
ଏୟାକୁ ଆଉ। ହଉ ହଉ ରହୁଛି।